ହ୍ୟାଲୋ। କଣ କରୁଛନ୍ତି?
ଏଇନା ବସିିନି ସକାଳ ବସ ଫ୍ରସ କରିକି ଖିଆ ପିଆ କରିକି। ଏ ବସିଥିଲି ଆଉ।
ଖାଇ ସାରିଲେଣି?
ହଁ ଖାଇ ସାରିଲିଣି। ଆଉ ତମେ ଖାଇ ସାରିଲଣି ନା ନାଇଁ?
ନାଇଁ ଖାଇନି। ହଁ ଖାଇସାରିଲିଣି।
ଓ ହୋ ହୋ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ସମସ୍ତେ ଭଲ ଅଛନ୍ତି।
ଆପଣଙ୍କ ଦେହ ଭଲ ଅଛି?
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ବାପା, ମାଆ, ଭାଇ ଭଉଣୀ ସବୁ ଆଉ
ଆପଣ କଣ କରୁଛନ୍ତି ଏବେ?
ମୁଁ ଘରେ।
କଣ ପଢୁଛନ୍ତି ଆପଣ?
ହୁଁ?
କଣ ପଢୁଛନ୍ତି?
ପଢା ସରିଲାଣି।
ଜବ୍ କରୁଛନ୍ତି?
ଜବ୍ କରିନି।
ଓ ହୋ। ଆଉ ରଜ କେମିତି କଟିଲା?
ରଜ ତ ଆମର ଏଠି ପାଞ୍ଚ ଛଅ ଦିନି ରଜ ଏମିତି ସବୁ ଜ ମାନେ ଦୋକାନ ବାଡି ବସିକି ର-ରଜ ଦୋଳି ଫୋଳି ପଡିକି ଏମିତି ଭଲ ରକମର ହୁଏ ଏଠି।
ଚଉଦ ତାରିଖରେ ରଜ ହେନେ ଆମର ତେର ତାରିକ ଠୁ ସବୁ ନାଚ ଗୀତ ଏମିତି ହେଇକି ହୁଏ। ଆଉ ତମର ସେପଟେ କେମତି କଣ?
ଆମର ବି ଏପଟେ ରଜ ମହୋତ୍ସବ ହୁଏ। ତିନି ଦିନ ହୁଏ କିନ୍ତୁ ଆମର। ଆଉ ଆପଣଙ୍କର ସେଇଡା କ
ଆମ-ଆମର ଏପଟେ ରଜ। ତ ଚାରି ପାଞ୍ଚ ଦିନ ଚଉଦ ତାରିକ୍ ରଜ ହେନେ ଆମର ତେର ତାରିଖ ଠୁ ଉଁ ସବୁ ମାନେ ଛୋଟ ଛୁଆକୁ ନେଇକି ମନ୍ଦିର ପାଖକୁ ଯାଇକି। ତାଙ୍କୁ ରାଧାକୃ ଷ୍ଣ ହେଇକି ଆସିିକି ଡୋଳି ପାଖରେ ପୂଜା କରିକି ତାପରେ ଷ୍ଟାର୍ଟ ହୁଏ ରଜ।
ଆଉ ପିଠାପଣା ସବୁ ରଜ ପାଖରେ ସବୁ ଷ୍ଟେଜ ଫେଜ ପ୍ରୋଗ୍ରାମ ଫୋଗ୍ରାମ ହୁଏ। ଆଉ ସବୁ ମେଳା ଟାଇପ ର ଦୋକାନ ବ-ବସେ।
ହୁଁ ହୁଁ।
ହୁଁ ଆଉ ରଜ ପିଠା ପାନ ଏମିତି ସବୁ ସେଠି ଷ୍ଟଲ ଭଳିଆ ସବୁ ରହିଥାଏ।
ଉଁ।
ଆଉ ରଜ ଲାଷ୍ଟ ରଜଦିନ ବାଟାନୀ ଆମର ଏପଟେ ସେଇ ହୁଁ। ଏଠି ଆମର ଗ-ଗଣେଶ ପୂଜା ଇଏରେ ଟିକେ ଭଲ ଇଏର ରୁହେ ଆଉ।
ଗଣେଶ ପୂଜା ରଜ ଟା ଆଉ। ଆଉ ରଜରେ କଣ ପିଠା ପିଠା ଖାଇଚ?
ରଜରେ ତ ମେନ୍ ପୋଡପିଠା। ଆଉ ଆଉ ସବୁ ପିଠା ହେଇଥିଲା।
ଘରେ କଣ ସବୁ ହେଇଥିଲା ପିଠା?
ଘରେ ହେଇଥିଲା ସେଇ ପୋଡ଼ପିଠା କାକେରା। ଆଉ ମୁଆଁ। ଏଇରା ସବୁ ହେଇଥିଲା ଆପଣଙ୍କ ଘରେ?
ହଁ ଆମର ସେଇ ସେଇ ଚକୁଳି ପିଠା ଆଉ ଆରଶା ପିଠା।
ହଁ ଏମିତି ସେଇହେଇଥିଲା ଆଉ ତମେ କଣ ତିଆରି କରିଥିଲ ପିଠା? ତମେ କଣ ଅଛୁ ପିଠା କରି ଆସିଛି
ମତେ ନାଇଁ ମତେ ଖାଲି ଚକୁଳି ଆଇଚି ଆଉ କିଛି ଆସୁନି।
ଆଉ କୁଆଡେ ବୁଲିବା ପାଇଁ ଯାଇଥିଲ ରଜରେ।
ରଜରେ ଆମର ତ ରଜ ମହୋତ୍ସବ ହଉଚି ସାଢେ ସାଙ୍ଗମାନଙ୍କ ସହିତ ବିଲିବାକୁ ଯାଇଥିଲି ଆଉ।
ହୁଁ ଆମର ସେ ରଜ ମହୋତ୍ସବ ପାଖାପାଖି ଯୋଉ ଗାଁ ଅଛି ସବୁ ରଜରେ ବୁଲିବା ପାଇଁ ଯାଉଁ ଆଉ ଆମ ଗାଁରେ ସେଇ ରଜ ମହୋତ୍ସବ ପୋଗ୍ରାମ ହୁଏ ଅନ୍ୟ ଗାଁ ରେ ସୁଧା ସେଇ ରଜ ମହୋତ୍ସବ ପୋଗ୍ରାମ ହୁଏ। ସବୁ ଆର୍ଟିଷ୍ଟ ମାନେ ସବୁ ଆସନ୍ତି, ଆଉ ନାଚ ଗୀତ ଏମିତି ହୁଏ। ଆଉ ରଜ ବାଟେଇବା ଦିନ ସେମିତି ପ୍ରସେଶନ୍ କଣ କହିଲେ?
ଆଉ ଆପଣଙ୍କ ଆଡେ ଦଶହରା ହଉଚି?
ହଁ ଦଶରା-ଆ ସିମିତି ଦଶରା ଆମର ସେକୁ ବ ଠାକୁର ହୁଏ। ତାର ରାବଣ ପୋଡି ଦୁହେ। ତମର ସେପଟେ କେମିତି କଣ? ଦଶରା ଗୁ
ହ ଆମ ଗାଁ ରେ ତ ହୁଏନି। ଏଇ ପୋଖରେନ୍ତୁ ହୁଏ ଆଉ।
ହୁଁ।
ଆଉ ଆପଣ କଣ ଭଲାଗେ ଖାଇଆକୁ?
ଖାଇବା ପାଇଁ ତ ସେମିତି କହିନେ, ଆଉ ଚିକେନ ଭଲ ଲାଗେ ଖାଇବା ପାଇଁ ଆଉ। ଚିକେନ କଷା।
ହୁଁ ହୁଁ।
ତମର
କଣ କହିଲେ?
ମୁଁ ତମର କଣ ଖାଇବାକୁ ପସନ?
ହୁଁ, ମତେ ଟିକେ ଫାଷ୍ଟ ଫୁଡ ଖାଇବା ଭଲ ଲାଗେ ଆଉ।
ହୁଁ ହୁଁ। ଆଉ ରଜର ସୁୁନ ହଁ, ରଥଯାତ୍ରା ଆମ ଗାଁରେ ହୁଏ। ଆଉ ତିନି ଚାରି କିଲୋମିଟର ଦୂରରେ ସେଠି-ଇଁ ଦିଟା ଜାଗାରେ ଏମିତି ରଥଯାତ୍ରା ହୁଏଁ। ସେଠି ଦୋକାନ ବାଡି ଏମିତି ସବୁ ବସେ।
ରଥ ତିଆରି ହେଲାଣି?
ହଁ, ରଥ ତିଆରି ହେଲାଣି। ଆଉ ଚାଲିଲାଣି ତିଆରି ଗାଁରେ ଆମ। ଗାଁରେ ବି ଛୋଟ ଆକାର ହୁଏ। ଆଉ ଯଉ ଦି ତିନି କିଲୋମିଟର ଦୂରରେ, ସେଇଟା ଟିକେ ଭଲ ହୁଏ ଆଉ। ସବୁ ଦୂର ଦୂର ଯା ପାଖାପାଖି ଜାଗାରୁ ଆସି ସବୁ ଦେଖନ୍ତି, ସେଠି ଯାଆନ୍ତି ରଥଯାତ୍ରା।
ହଁ ହଁ।
ପୁରୀ ଫୁରୀ ଯାଇଛ ନା ନାଇଁ?
କଣ କହିଲେ?
ରଥଯାତ୍ରା କୁ ପୁରୀ ଯାଇଛ ନା ନାଇଁ କୋଉ ବର୍ଷ?
ନାଇଁ ମୁଁ ଯାଇନି ରଥଯାତ୍ରା। ଆପଣ ଯାଇଛନ୍ତି?
ହଁ ମୁଁ ଯାଇଥିନି, ଗୋଟ ଟେ ବର୍ଷ ଯାଇଛି।
ହୁଁ।
ଆଉ ଏଠି ଗାଁରେ ଦେଖିକା କଥା ଗାଁରେ ହଉଚି। ଗାଁରେ ତ ଭଲ ରକମର ରହୁଛି। ଦୋକାନ ବସୁଛି ସବୁ। ଫାଷ୍ଟଫୁଡ଼ ଦୋକାନ ଏମ୍ ସବୁ ଇଏ ଟାଇପ୍ ର ବସେ ସବୁ।
ରଥଯାତ୍ରା କୁ ଆପଣଙ୍କର ସେ ଆଡେ ସେମିତି ହୁଏ।
ହଁ, ରଥଆତ୍ରା ତ ଭଲ ହୁଏ। ରଥ ପ୍ରା ବାହୁଡା ଏଇ ଦିଇଟା ତଁ ଅ
ତେଣଙ୍ଗାନ କଣ ସ ମନ୍ଦିର ଅଛି?
ହ
ହ
ମନ୍ଦିର-ଅ-ଅ ଶିବ ମନ୍ଦିର ଗୋଟେ ବଡ଼ ରକମ ବଡ଼ ଅଛି। ପାଖରେ ନଦୀଟେ ଅଛି। ପାର୍କଟେ ଅଛି। ଝାଡ଼େଶ୍ୱର ଝାଡ଼େଶ୍ୱର ଅଛି ମନ୍ଦିରଟା।
ଆଉ
ଆଉ କଣ ହେଇଛି
ଆଉ ତ ସେମିତି ସବୁ ଇରେ ପର୍ବପର୍ବାଣି ସେମିତି ସବୁ ହୁଏ ଆଉ ସବୁ ପର୍ବପର୍ବାଣ ଦେ ସବୁ ମେଳା ଟାଇପ ର ବସେ ଆଉ
ଆପଣଙ୍କ ଆଡେ ଶୀତଳ ଷଷ୍ଠୀ ହଉଥିଲା?
ତୁଳସଟି ହଁ।
କେମତି ହୁଏ ମାନେ? ମାନେ
ହଁ ସେଟା ଅଛି ଭଲ ରକମରେ ହୁଏ ଆଉ ରଜରେ ଡ୍ରେସ ହେଇଥିଲା ନାଁ ନାଇଁ? ମାନେ ରଜରେ ନୂଆ ଡ୍ରେସ?
ହଁ ହେଇଥିଲା।
ହୁଁ ହୁଁ।
ଆପଣଙ୍କର ହେଇଥିଲା ନାଁ ନାହିଁ?
ହଁ ମୋର ହେଇଥିଲା ଆଉ ରଜ ପାନ ଖାଇଛ ନାଁ ନାଇଁ? ରଜ ରେ ତ ପାନ ଇଏ ଆଉ ଖାଇବା କଥା ନାଁ ରଜ ରଜ ପାନ ରଜ ପାନ ପିଠା
ହୁଁ ହୁଁ।
ମେନ୍ ଜିନିଷ ଆଉ
ହୁଁ। ଆ କଣ ଖାଇଛନ୍ତି।
ହଁ ମୁଁ ରଜପାନ ପିଠା ଘରେ ହେଇଥିଲା ତାପରେ ହେଠି ରଜଡୋଳି ପାଖରେ ପାନ ଦିଅନ୍ତି ପିଠା ପିଠା ପଣା ଦିଅନ୍ତି। ଆଉ ସେଠି ମାନେ ଝିଅ ଛୁଆ ଆଉ ସ୍ତ୍ରୀଲୋକ ସବୁ ଆମର ଉଁ ତାଙ୍କ ଇଏ ଝୁଟି ଆଉ ହୁଁ କଣ ଚେୟାରରେ ଯୋଉଁ ମ୍ୟୁଜିକ୍ ଚେୟାର ସେଇଟା ହୁଏ ଏମିତି ସବୁ ଛୁଆଙ୍କ ପାଇଁ। ଝୋଟି ପ୍ରତିଯୋଗିତା ଏମିତି ହୁଏ ଆଉ। ହୁଁ। କଣ କହିଲେ?
କହିଲେ ଆପଣଙ୍କୁ କେତେ ଏଜ ହେଇଛି?
ଏ ଯେ ଏ ଯେ ଅଣତିରିଶ।
ଓ ହୋ ଆପଣଙ୍କ ଭାଇ ଭଉଣୀ କଣ କରୁଛନ୍ତି କଣ କରୁଛନ୍ତି?
ପଢୁଛନ୍ତି ସେଟା ଖୋ
କଣ ପଢୁଛନ୍ତି?
ହୁଁ ପଢୁଛନ୍ତି ନା କଲେଜ ପ୍ଲସ ଟୁ। ଏ ପ୍ଲସ୍ ଥ୍ରୀ ଏମିତି ସବୁ ପ
ଆପଣ କେତେ ଭାଇଭଉଣୀ କି?
ଦି ଭାଇ ଦି ଭଉଣୀ।
ଓହୋ ଆପଣ ବଡ?
ନାଁ ମୋ ଉପରେ ଭଉଣୀ ବଡ
ଆପଣ ସାନ?
ଆ
ହ୍ୟାଲୋ।
ହ୍ୟାଲୋ।
ହଉ କୁହନ୍ତୁ।
ଆଉ ଏଇନା ତ ବର୍ଷା ସିଜିନ୍ ଆସିଗଲାଣି ବିଲବାଡ଼ି ନା କାମ କେମିତି କଣ ତମର ସେ ପଟେ ବର୍ଷା ବର୍ଷା।
ହଁ ହେଲାଣି ଆମ ଆଡ଼େ।
ହୁଁ ବିଲ କାମ ସବୁ ନା ସବୁ ଚାଲିଛି ନା?
କଣ କହିଲେ?
ମୁଁ ସବୁ ବର୍ଷା ସିଜିନ୍ ଆସିଗଲାଣି। ରଜ ଗଲା ପରେ ବର୍ଷା ସିଜିନ୍ ଟା ପଳେଇ ଆସିଛି ତାର ଏଇନା ବିଲ କାମ ସବୁ ଇଏ
ତାପରେ ରଥଯାତ୍ରା
ଆଜି ସିଆଡେ଼ ବର୍ଷା ହଉଚି?
ବର୍ଷା ଏଇନା କେତେ ଦିନ ହବ ନାହିଁ।
ଓ ହଉ ମୁଁ ରଖୁଛି। ହ୍ୟାଲୋ।
ହଉ ହଉ।
ରଖୁଛି।
ହାଲୋ ମାନି।